ଓ
ହ୍ୟାଲୋ ହଁ କହ ମୁଁ ଏଇ ବସିଥିଲି ଟିକେ ନିୁଉଜ ଦେଖୁଥିଲି, ତମେ?
ମୁଁ ଏ ବସିଚି ଆଉ
ହଁ ଦେଖୁଥିଲି ଲକ୍ଷ୍ନୌ ରେ ଜାଣିଛ ଗୋଟେ କୋଚିଂ ସେଣ୍ଟରରେ ନୁହେଁ କି? ଏନିଆଁ ଲା ଯାଇଥିଲା ନିଆଁ ଲାଗି ଯାଇଛି କେମିତି ଲାଗିଛି ଜଣା ପଡିନି ପନ୍ଦର ଜଣ ପିଲା ମରିଯାଇଛନ୍ତି। ଜାଣିଚ ନା ସ୍ପଟ୍ ଡେଥ୍ ହେଇଯାଇଛି ତାଙ୍କର।
ମୁଁ କହିଲି ଏଇଟା କଣ ହେଇଥିଲା ସେଦିନ ଜାଣିନି ମୁଁ ଏବେ ହି ତମଠୁ ଶୁଣିଲି।
ହଁ ଆଜି ତ ୁଜରେ ମାନେ ଦେଖୁଥିଲି ଏବେ ସେଇଟା କାଲିର କେଶ୍।
ଆଛା ଆଛା। ହଁ ତାହେଲେ ମୁଁ ଦେଖିନି ମୁଁ ଏବେ ହିଁ ତମଠୁ ଶୁଣୁଛି।
ଆଚ୍ଛା ତମକୁ
ମାନେ କାହା କେତେ? କେତେ ଜଣ ଷୋହଳ ଜଣ ପିଲା ମରିଯାଇଛନ୍ତି?
ହଁ, ପନ୍ଦର ଜଣ ପିଲା ମରିଯାଇଛନ୍ତି।
ଓହୋ ମୁଁ ଜାଣିନି, ଏବେ ହିଁ ସୁଣିଲି ତମଠୁ ଭଲ ଲାଗୁନି ସୁଣିକି। ଆଉ, ଖାଇସାରିଳଣି ନା ଖାଇନ?
ହଁ ନାଇଁ ଖାଇନି ଏବେ
ଆଉ ଆଜିର ଦିନ କେମିତି କଟିଲା ତମର?
ଆଜିର ଦିନ ବହୁତ ଭଲ କଟିଲା ଆଉ
ହଁ ରୋଷେଇ ସରିଲାଣି ତମର ନା?
ହଁ ରୋଷେଇ ଆଜି ମୁଁ କରୁନି ସେ ମୋ ସାଙ୍ଗ ଜଣେ ରୋଷେଇ କରିଦଉଛନ୍ତି ଭାତ ଆଉ ସୋୟାବିନ୍ ଆଳୁ ତରକାରୀ କରିଦେଇଛନ୍ତି। ଆଉ ମୁଁ ବଡି ଅ ଅଛି ଚୁରି ଦେଇକି ଖାଇଦବୁ ଆଉ ତମେ?
ମୋ ଦେହ ଟା ଭଲ ନାହି ନା ଶୋଇଥିଲି ଘରେ କଣ ରୋଷେଇ କରିଛନ୍ତି ମୁଁ ଦେଖିନି। କିନ୍ତୁ ମତେ, ସବୁ ରୋଷେଇ ଆସେ ଥରେ କେବେ ଆସସ ମୁଁ ରୋଷେଇ କରେ ତମକୁ ଦେବି।
ହଁ ଠିକ ଅଛି ନିହାତି
ତମକୁ ନନ ଭେଜ ରେ କୋଉ ଆଇଟମ ଭଲ ଲାଗେ ସେ
ମତେ ନନ୍ ଭେଜ ଥିରେ ମଟନ ଭଲ ଲାଗେ, କଙ୍କଡା ଭଲ ଲାଗେ ଏ ସବୁ ଭଲ ଲାଗେ ଆଉ ।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
କଣ କହିଲେ?
ସେ ଭେଜ ରେ କଣ ଭଲ ଲାଗେ ଖାଇବା ପାଇଁ?
ହଁ ଭେଜରେ ମୋତେ ମସରୁମ୍ ଭଲ ଲାଗେ ମୋତେ ପନିର୍ ପସନ୍ଦ ନୁହେଁ ।
ଆଚ୍ଛା । ମତେ ବି ମସରୁମ ବହୁତ ପସନ୍ଦ ଯଦି ପନିର ଆଉ ମସରୁମ ଭିତରେ ଯଦି କାହାକୁ ବଛା ଯାଏ ତ ମୁଁ ମସରୁମକୁୁ ବାଛିବି । ମତେ ବହୁତ ଭଲ ଲାଗେ ଛତୁ ବେସର ଖାଇଛ ।
ହଁ ଛତୁ ବେସର ଖାଇଛି ।
ଛତୁପତ୍ର ପଡ଼ା ।
ହଁ ହଁ ଖାଇଛି ଖାଇଛି ।
ଓହୋ । ଆଉ ଆଜି ଆମେ ଯୋଉ ଅନଲାଇନ ଯୋଉ ଅନଲାଇନ୍ ସପିଙ୍ଗଆଉ ଅଫଲାଇନ ସପିଙ୍ଗ ବିଷୟରେ କଥା ହବା ଠିକ ଅଛି ।
ଅ ହଁ ଠିକ ଅଛି କୁହ ଆରେ ମୋ ସାଙ୍ଗର ବାହାଘର ଅଛି ଏକ ତାରିଖ ଦିନ ତ ମୁଁ ଭାବୁଛି ଗୋଟେ ଶାଢୀଟିଏ କିଣିବାକୁ ସେଟା ମୁଁ ଅନଲାଇନରୁ କିଣିଦେବି ନା ଅକ୍ଷନରେ କିଣିଦେବି । କାରଣ ଅନଲାଇନରେ କିଣିଲେ ନା ମତେ ଟିକେ ବେଳେ ବେଳେ କଣ କହିଲ କପଡା ଟିକେ କ୍ଵାଲିଟି କପଡାର କ୍ଵାଲିଟି ଟିକେ ଭଲ ଆସେନି ନା ମୁଁ ସେଥିପାଇଁ ସେଟ୍ କରିପାରୁନି କି ଅନଲାଇନ ରୁ କିଣିବି ଅନଲାଇନ ଦେଖିଲା ବେଳକୁ କମ ପ୍ରାଇସରେ କିନ୍ତୁ ଭଲ ଭଲ ଦେଖା ଯାଉଛି। କିନ୍ତୁ ଅଫଲାଇନ ଟିକେ କଣ ସେଇଟାକ ଅଧିକ ପ୍ରାଇସ୍ ଲାଗୁଛି । ତ ମୁଁ ଡିସାଇଡ କରିପାରୁନି କି ଅନଲାଇନ ରୁ କିଣିବି କି ଅଫଲାଇନ ରୁ କିଣିବି ।
ମୁଁ ତ ଅନଲାଇନ ସପିଙ୍ଗ ହଁ । ମୁଁ ତ ଅନଲାଇନ ସପିଙ୍ଗ ପସନ୍ଦ କରେ କାହିଁକି ନା ଘରେ ବସିକି ଆରାମସେ ଜିନିଷ ଅର୍ଡର କରିପାରିବ ଆଉ ମାର୍କେଟ ବୁଲିକି ଚାରିଆଡେ ଚାରିଟା ଦୋକାନ ବୁଲ ଜିନିଷ ବାଛ ପୁଣି ପସନ୍ଦ ହଉନଥିବ ପୁଣି ଆସୁ ଆଉ ଅନଲାଇନରେ ବି ଭଲ ଭଲ ବି ଆସୁଛି ତମେ ରେଟିଂ ଦେଖିକି ବି ଆଣିପାରିବ ।
ହଁ ସେଇଟା ତ ସତ ଅନଲାଇନରେ ବହୁତ ଅପସନ୍ ଆଉ ଡିସକାଉଣ୍ଟ ମଧ୍ୟ ମିଳିପାରିବ ।
ହଁ ମିଳେ କିନ୍ତୁ ଅଫଲାଇନ କନ କିନ୍ତୁ ଅନଲାଇନରେ କେବେ କେବେ ଫଟୋ ଭଲ ଦେଖାଯାଏ ହେଲେ ପ୍ରଡକ୍ଟ ସେମିତି ଆସେନି ନା ।
ହଁ ଠିକ କହିଲା ଅଫଲାଇନ ସପିଙ୍ଗରେ ଆମେ ଜିନିଷକୁ ଦେଖିକି ମାନେ ଛୁଇଁକି ଆଉ ଏମିତି ସବୁ କରିକି ଆଣିପାରିବା ଛୁଇଁକି ଦେଖିକି କପଡା କେମିତି ଅଛି କିନ୍ତୁ ଅନଲାଇନ ରେ ତ ଆମେ ସେଇଟା ଜାଣିପାରିବାନି ନା ।
ହଁ ଠିକ କଥା । କିନ୍ତୁ ଅଫଲାଇନ ସପିଙ୍ଗ ପାଇଁ ମାର୍କେଟ କୁ ଯିବାକୁ ସମୟ ବି ଲାଗିଥାଏ ନା ପୁଣି ଗାଡିରେ ତେଲ ପକାଅ ପୁଣି ଗାଡିରେ ଏକା ଯିବନି ସାଙ୍ଗରେ କାହା ଗୋଠେ ନେଇକି ଯାଅ ପୁଣି ଗୋଟେ ଦୋକାନ ଗଲା ମାନେ ଏ ଶାଢୀ ଦେଖାଅ ସେଇ ଶାଢୀ ଦେଖାଅ ସେଇଟା ପସନ୍ଦ ହଉନି ଟା ଆଉ ଗୋଟେ ଶାଢୀ ଦେଖ ତ ସେ ଦୋକାନ ପସନ୍ଦ ନାହିଁ ତ ଆଉ ଗୋଟେ ଦୋକାନ ଚାଲ ନୁହଁ।
ହଁ କିନ୍ତୁ କଣ କହିଲ ଡ୍ରେସ ସୁ ଭଳି ଜିନିଷ ଅଫଲାଇନରେ କିନ୍ତୁ କିଣିବା ଅଧିକ ସୁରକ୍ଷିତ।
ହଁ କାହିଁକି ନା ଅନଲାଇନ ସପିଂରେ କଷ୍ଟମର ରିଭ୍ୟୁ ମାନେ ଦେଖିକି ମାନେ ମଧ୍ୟ ଯୋଉ କୁହନ୍ତି ଆଣିପାରିବା କିନ୍ତୁ ନିଜର ଯୋଉ କୁହନ୍ତି ଯାଇକି ନିଜେ ଏଇ ସବୁ ଜିନିଷ ଟା ଆଣିବାଟା ଭଲ କାହିଁ କାଁକି ନା ଆମେ ଏଇଟା ଶାଢୀ କଣ ଆମେ ଗୋଟେ ଶାଢ଼ୀ ସବୁଦିନ ପିନ୍ଧୁ ନହାନ୍ତି ନା ଅଲଗା ଅଲଗା ଶାଢୀ ବି ସବୁଦିନ ଗୋଟେ ଗୋଟେ ପିଧିଛନ୍ତି । କିନ୍ତୁ ସ୍ତୁ ହଉ । ଆଉ ଆମର ଯୋଉ ୱାଚ ହଉ ଭଲ ଭଲ ଜିନିଷ ଯୋଉ ସବୁ ସେଇଗୁଡାକ ସବୁ ଅ ଆଣିବା ଟା ଭଲ ଆମେ ଗୋଟେ ଗୋଟ ଆଣିଲେ ଆମେ ସେଇଟାକୁ ବର୍ଷ ଦି ବର୍ଷ ପଳଉଛୁ ତ ସେଇଭଳିଆ ଅଫଲାଇନ ଆଣିବାଟା ସୁଟ୍ ମୋ ମତରେ ବେଟର ନୁହଁ।
ହଁ ଆଉ ଅଫଲାଇନ ସପିଂ ରେ କଣ କହିଲ ଦୋକାନୀ ସହିତ କଥା ହେଇକି ଦାମ ବି ମାନେ ଯୋଉ ଯେତିକି ରେଟ ସେ କହିବେ ଦାମ ବି କମେଇବାର ସୁଯୋଗ ଥାଏ ନା।
ହଁ ଠିକ କଥା। ତାହେଲେ ଦୁଇ ପ୍ରକାର ସପିଙ୍ଗ ର ନିଜର ନିଜର ସୁବିଧା ଅଛି କିନ୍ତୁ ଅଫଲାଇନ ମତେ ଲାଗେ ଭଲ ମୁଁ କିନ୍ତୁ ଏବେ ବି ଫିଲ୍ କରୁଛି ଅଫଲାଇନ ଜିନିଷ ଗୁଡା ଭଲ କାହିଁକି ନା ମୁଁ ଦେଖୁଛି ସେମ ଶାଢ଼ୀ ମାନେ ସବୁ ଏକା ପ୍ରକାର ଦେଖ ହଉଥିବ ଅନଲାଇନ ରେ ପାଞ୍ଚ ଟଙ୍କା ହେଲେ ଅଫଲାଇନ ରେ ହଜାର ଟଙ୍କା। କିନ୍ତୁ ଉଁ ଶାଢ଼ୀ କ୍ୱାଲିଟି ଟିକେ ମୋତେ ଲାଗେ ଅଫଲାଇନରେ ଭଲ କାହିଁକିନା ମୁଁ ଏବେ ରିସେଣ୍ଟ ଯେଉଁ ଜାଗର ଦିନ ମୁଁ ଶାଢ଼ୀ ମାନେ କରିଥିଲି ଆଉ ସେ ସେ ଶାଢୀଟା ମୁଁ ଅନଲାଇନ ଆଣିଥିଲି କିନ୍ତୁ ମୋର ସତରଶହ ଅଶୀ ଟଙ୍କା ନେଲା ଶାଢ଼ୀଟା କିନ୍ତୁ ମୁଁ ଯିଏ ଦେଖିଲା କହିଲା ସତରଶହ ଅଶୀ ଟଙ୍କା ତ ଅଫଲାଇନରେ ଭଲ ଶାଢ଼ୀ ଆସିବ ମତେ ଲାଗିଲା ଯେ ମୁଁ ଠକିଗଲି ବୋଲି।
ତାହେଲେ ଦୁଇ ପ୍ରକାର ସପିଙ୍ଗ କଣ କରିବେ ମୁଁ କଣ କରିବି କହିଲ?
ମୁଁ ଭାବୁଛି ଅନଲାଇନ ଅଫଲାଇନ ଦୁଇଟାର ମାନେ ମାନେ ଠିକ ଠାକ୍ କିନ୍ତୁ ତଥାପି ପୁଣି ଡାଉଟ୍ କରେ କାହିଁକି ନା ଆମେ ସବୁଠୁ ବେଟର କିନ୍ତୁ ଅନଲାଇନରେ କଣ ଘରେ ରହିକି ଆରାମସେ କୁଆଡେ ଯିବାର ନାହିଁ ଟାଇଷ୍ଟ କି ଗାଡିଲରେ ଖର୍ଚ୍ଚ କରିବାର ନାହିଁ କି ସାଙ୍ଗକୁ ଡାକିକି ତାକୁ ବି ରହିବାର ନାହିଁ ଏକାଥରେ ମୋବାଇଲ ଧର ମୋବାଇଲ ଅ ଚୁଜ କର ସେଇଠି ପେମେଣ୍ଟ ନହେଲେ ବି କିଣିପାରିବ ଆରାମସେ ତମେ ତମର ଅର୍ଡର ନେଇକି ସେ ତମର ସାତ ଦିନ ଭିତରେ ଦେଇପାରିବ କିନ୍ତୁ ଅନଲାଇନରେ ଏଇଟା ଗୋଟେ ଅସୁବିଧା ଯ ଯଦି ଆମେ ଗୋଟେ ଅର୍ଡର କରୁଛନ୍ତି ସେ କିନ୍ତୁ ଆଉ ଗୋଟେ ଅର୍ଡ଼ର ଆଣିକି ଦଉଛନ୍ତି ସେଇଟା ଭାରି ଅସୁବିଧା। ହଉଛି।
ହଁ ତ ମୁଁ ଭାବୁ ଛି କଣ କରିବି ଜାଣିଛ? ମୁଁ ଭାବୁ ଛି ହଁ ମୁଁ ଭାବୁଛି କି ଅନଲାଇନ ଦେଖିକି ଗୋଟେ ଅର୍ଡର କରିବି। ଯଦି ସେଇଟା ଆସି ସାରିଲା ପରେ ଦେଖିବି ତାର କପଡ଼ା ର କ୍ଵାଲିଟି ଠିକ୍ ଥିବ ତାହେଲେ ମୁଁ ରଖିବି ନହେଲେ ସେଇଟାକୁ ରିଟର୍ଣ କରିଦେବି ଅଫଲାଇନୁ ଗୋଟେ କିଣିକି ନେଇ ଆସିବି ମୁଁ ଏଇ ହିଁ ଭାବିଛି।
ହଁ କାହିଁକି ନା ଅନଲାଇନରେ ଅନଲାଇନରେ ଆମେ ମୁଁ ଏ ଆଣିଥିଲି ମୁଁ ପିଙ୍କ କଲର ଅର୍ଡର କରିଥିଲି ସେ କିନ୍ତୁ ମୋ ପାଖକୁ ରେଡ କଲର ଆସଥିଲା ତ ମୁଁ ସେଇଟା ରି ପିଙ୍କ କଲର ଯୋଉ ପାଟିକୁ ପିନ୍ଧିକି ଯିବାର ଥିଲା ମୁଁ ପିଙ୍କ କଲର ପିନ୍ଧିକି ଯାଇପାରିଲିନି। ସେଇଟା ଟିକେ ମତେ ଇଏ ଲାଗିଲା ତ ମୁଁ ଭାବୁଛି ଆମ ପାଇଁ ଅଫଲାଇନ ଟା ବେଟର ହବ ମାନେ ଯଦି ଆମକୁ କୋଉ ବାହାଘର ଯିବାର ଅଛି କଣ ତ ଆମେ ଅଫଲାଇନ ଟା ଆଣିବାଟା ସବୁଠୁ ଭଲ ହବ। ଜାଣିଛୁ ଆଉ ଗୋଟେ ମୋ ସହ ତ ବି ଠକେଇ ହେଇଥିଲା ଅନଲାଇନ ରେ।
କଣ କହିଲ?
ମୁଁ ଗୋଟେ ସ୍ମାର୍ଟ ୱାଚ ଅର୍ଡର କରିଥିଲି ଅନଲାଇନରେ। ତ ସେଥିରେ କଣ ହେଇ ଛି ନା ଦୁଇ ହଜାର ନଅଶହ ଅନେଶତ ଟଙ୍କା ସ୍ମାର୍ଟ ୱାଚ ର ଦାମ ଟା। ତ ମୁଁ ସେତେବେଳେ ପ୍ଲସ୍ ଥ୍ରୀ କରୁ ଥିଲି ମୁଁ କଲେଜ ରେ ଥାଏ ମୋ ନନା ମତେ ଫୋନ କଲେ ଯେ ଗୋଟେ ୱାଚ ଆସିଛି ବୋଲି ତ ମୁଁ କଣ କଲି ହଉ ତାକୁ ରିସିଭ କର ମୁଁ ତାକୁ ଅର୍ଡର କରିଥିଲି ବୋଲି ମୁଁ କଣ କରିଥିଲି କ୍ୟାସ୍ ଅନ ଡେଲିଭରି ମାରିଥିଲି ଯେହେତୁ ଅଧିକ ଏମାଉଣ୍ଟ ର ଅଛି ତିନି ହଜାର । ସେଥିପାଇଁ ମୁଁ କ୍ୟାସ୍ ଅନ୍ ଡେଲିଭରି କରି। ସ ବିଶ୍ଵାସ କରିବନି ମୋ ନନା ପେମେଣ୍ଟ ଦେଇନି ମୁଁ ମୁଁ ଗୋଟେ ଆଇଡିଆ କଲି କି ନନା ଯେହେତୁ ଆମେ ତିନି ହଜାର ଜିନିଷ ଆଣୁଛନ୍ତି ତ ସେ ଡେଲିଭରି ବୟ ସାମ୍ନାରେ ସେ ପ୍ୟାକେଜ ଟା ଓପନ କର। ବିଶ୍ଵାସ କରିବନି ମୋ ନନା। ସେ ଡେଲିଭରୀ ବୟ ସାମ୍ନା ରେ ପ୍ୟାକେଜ ଓପନ୍ କଲା ବେଳକୁ ଗୋଟେ। ପଚାଶ ଟଙ୍କିଆ ଚଷମା ଅଛି ।
ପ୍ରଭୁ।
ମୋ ନନା ଦେଖି ସେ ଡେଲିଭରି ବୟକୁ ଅଟକେଇଲା ରୁହ ହଁ ସେଠୁ ସେଏ କହିଲ ହ ମୁଁ ରହିବି ମତେ ଆଗ ମୋ ପେମେଣ୍ଟା ଟା ଦିଅ ମୁଁ ଏଠି ଡେଲିଭରି ମାରେ ମୁଁ କହିଲି ନାଇଁ ତାକୁ ଅଟକେଇକି ରଖିଥାଅ ମୁଁ ଯାଏ ମୁଁ ଆସିଲି ଦେଖିଲି ସି ତାର ବାହାରୁ ଥିଲା ଯିବ ବୋଲି ମୁଁ କହିଲି ନା ଆମେ ପେମେଣ୍ଟ ଦବୁନି ନା କାହିଁକି ଦବନି ତମ ନାଁରେ ପେମେଣ୍ଟା ଟା ହେଇଛି ତମେ ଦବ। ମୁଁ ଡେଲିଭରି ମାରିକି ଏଠୁ ଯିବି ନା ମୋର ଅନ୍ୟ ଡେଲିଭରି ଅଛି ମୁଁ ସେଇଠୁ କଣ କଲି ମୋ ନନା ସାଙ୍ଗ ମୋ ନନା ଆମେ ସବୁ ମିଶିକି ଗଲୁ କୋରିଅର ଯୋଉ ସେଣ୍ଟରରେ ସେଠି ଯାଇକି ସେଠି କଂପ୍ଲେନ୍ ଦେଲୁ କି ନାଇଁ ଆମେ ତ ଘଣ୍ଟା ଅର୍ଡର କରିଥିଲୁ ମୁଁ ବି ଅର୍ଡର ପ୍ଲେସମେଣ୍ଟ ଟା ଦେଖେଇଲି ଦେଖ ମୁଁ ତ ଘଣ୍ଟା ଆର୍ଡର । କରିଥିଲି ତ ମୋ ପାଖକୁ ଚଶମା ଟା କାହିଁକି ଆସିଛି ଆମେ କେମିତି ଜାଣିବୁ କମ୍ପାନୀ ବାଲା ଯାହା ଦେଲେ ମୁଁ କହିଲି ଦେଖନ୍ତୁ କମ୍ପାନୀ ବାଲା ଦେଲେ ସିନା ପଇସା ତ ମୁଁ ଆପଣଙ୍କୁ ଦେବିନା। ତ ମୁଁ କୋଉ ଭରସା ରେ। ସେ ମୁଁ ଏଇ ଜିନିଷ ଟା ଆଣିବି ତ ସେଇ ସକାଶେ ମୁଁ ତାଙ୍କ ଏଇ। କହିକି ପୁଣି କ୍ୟାନସଲ କରିକି ଆସିଥିଲି ନହେଲେ ମୋ ସହିତ ଏତେ ବଡ ଠକେଇ ହେଇଯାଇଥାନ୍ତା ଭାବିଲ ମୁଁ ସେଇ ପଇସାରେ ଯଦି ଅଫଲାଇନ ରେ ଆଣିଥାନ୍ତି ଜିନିଷ ବି ଦେଖି ପାରିଥାନ୍ତି ଦୁଇସ ଦୁଇ ହଜାର ନଅଶହ ଅନେଶତ ଟଙ୍କାରୁ ବି ଅନେଶତ ଟଙ୍କା କି ନଅଶହ ଟଙ୍କା ବି କାଟିକି ଦିଇ ହଜାର ଟଙ୍କାରେ ବି ଘଣ୍ଟା ଆଣିପାରିଥା। ନ୍ତି ଆଉ ଜିନିଷ ବି ସଠିକ ଭାବରେ ଆଣି ପାରିଥାନ୍ତି ନୁହଁ।
ଆରେ ତମେ ଯଦି କ୍ୟାସ୍ ଅନ୍ ଡେଲିଭରି ସିନା ରଖିଥିଲ ବୋଲି ଯଦି ତମେ ଅନଲାଇନ୍ ପେମେଣ୍ଟଟା କରିଦେଇଥାନ୍ତ। ତାହେଲେ ତ ଆଉ କିଛି ହେଇପାରିନଥାନ୍ତା।
କହିଲ ସାଙ୍ଗ ସେଇଥିପାଇଁ ମୋ ମତରେ ଦିଟା ଠିକ କିନ୍ତୁ କିଛି କିଛି ଜିନିଷ ବି ଆମକୁ ଶ ଶସ୍ତାରେ ମିଳିଯାଏ ଯେମିତିକ ଯୋଉ କପ ସେଟ ଯୋଉ ଆସେ। ସେଟା କିନ୍ତୁ ମୁଁ ଆମର ମେଳାରେ ବୁଝିଥିଲି। ପାଁଶହ ଅନେଶତ। ଟଙ୍କା କିନ୍ତୁ ଅନଲାଇନ ରେ ଦୁଇଶହ ଟଙ୍କାରେ ମିଳୁଛି ମୁଁ ତାକୁ ଅର୍ଡର କରିଦେଲି ଆଉ ଆସିକି ପହଞ୍ଚି ବିି ଗଲା ତ କିଛି କିଛିଟା ଜିନିଷ ଅନଲାଇନରେ ଆଣିବାଟା ଠିକ ଆଉ ବହୁତ ଭଲ ପ୍ରାଇସ ରେ ବି ମିଳୁଛି ମାନେ ଆମ ମାନଙ୍କ ପାଇଁ। ଯେତିକି ଆମେ ପଇସା ହଁ ପଇସା। ସେଟା ଆମ ପାଇଁ ଯେତିକି। ମାନେ ଯେତିକି ପଇସା ତ ଆମେ କିଣି ପାରିବା ସେତିକି ଭିତରେ ବି ଆଣୁଛି କିନ୍ତୁ ଆମକୁ କଷ୍ଟମର ରିଭ୍ୟୁ ଦେଖିକି ଆଣିବାର ଅଛି ଯଦି ସେଇଟା ଯଦି ଦେଖିକି ନ ଆଣିବା ନା ତାହେଲେ ଆମେ ଠକେଇରେ ପଡିଯିବା। ଗୋଟେ ଗୋଟେ ଡ୍ରେସ ବି ସେମିତି। ଦେଖିିବା ସବୁ ରିଭ୍ୟୁ ରେ ଫୋର୍। ପଏଣ୍ଟ ଅବୋଭ ରିଭ୍ୟୁ ଅଛି, ଗୋଟେ ଗୋଟେ ପ୍ରଡକ୍ଟ ରେ ଭଲ ଭଲ ଆସୁଛି କିନ୍ତୁ ଆଉ ଗୋଟେ ଗୋଟେ ପ୍ରଡକ୍ଟ ରେ ଖରାପ ଆସୁଛି।
ଆଉ ଗୋଟେ ଜାଣିଛ ଅନଲାଇନ ସପିଙ୍ଗ ଦ୍ଵାରା ବହୁତ। ବହୁତ ଲୋକ ବି ମାନେ କଣ କହିଲ ତାଙ୍କର ଟାଇମ୍ସ ସମୟ କୁ ବି ବଞ୍ଚେଇ। ପାରୁଛନ୍ତି ଅନଲାଇନ ସଂପିଟା ବହୁତ ଲୋକ। ସାହାଯ୍ୟ ବି କରୁଚି।
ହଁ ଠିକ କଥା କହିଲ।
ହଁ ଯାହା ପାଖରେ ସମୟ ନଥିବ ସିଏ ସମୟ ନଥିବ କିମ୍ବା ସମସ୍ତଙ୍କ ଘରେ କଣ ଥାଆନ୍ତି କି ଲୋକ ଯାଇକି ଆଣିବାକୁ ମାନେ। ତାଙ୍କ ପାଖେ ସମୟ ନ। ଥାଏ ନା ତ ଅନଲାଇନ ରେ କଣ ଘରେ ବସିକି ଅର୍ଡ଼ର କରିଦେବେ। ସେ ପଳେଇ ଆସିବ ଆଉ ସେଇଟା କେତେ ସୁବିଧା କହିଲ।
ହଁ ସେଇଟା ତ ଠିକ କିନ୍ତୁ ମେଡିସିନ ଆଉ ଆମର ଖାଇବା। ଜିନିଷ ସବୁ ସେଇଟା କିନ୍ତୁ ଠିକ। ଠିକ ଆସୁଚି ନୁହଁ । ଅନଲାଇନ୍ ସଂପି ଡ୍ରେସ ଫ୍ରେସ । ଛାଡ଼ିଦେଲେ ବାକି ଅନ ଲାଇନରୁ ଯୋଉ ଆମେ ଖାଇବା ଅର୍ଡର କରୁଛନ୍ତି ବିନା ପ୍ରଡକ୍ଟ ର। ସେଇଟା କିନ୍ତୁ ଭଲ ଆସୁଛି ଆଉ ମେଡିସିନ ବି ଭଲ ଆସୁଚି। ସେମିତି ନୁହଁ ମେଡିସିନ ବି କେତେଟା ଅନ ଲାଇନ ରେ ଅର୍ଡର କରିଥିଲି ସେଗୁଡ଼ାକ ଭଲ ଆସିଥିଲା ବାକି ଡ୍ରେସ ଯୋଉ ନିତିଦିନିଆ ବେବହାର ଜିନିଷ ସବୁ ସେଇଥିରେ ଟିକେ ଠକାମି ହଉଚି ନହେଲେ ମେଡିସିନ। ଖାଇବାରେ ଠିକ୍ ଠାକ୍। ମୁଁ ଯେତେ ବେଳେ ଯେତିକି। ଆଣିଛି ନୁହଁ।
ହଁ ହଁ ଠିକ୍ ଠାକ୍ ହିଁ।
ତମେ ମେଡ଼ିସିନ୍। କେବେ ଆଣିଚ ଅନ ଲାଇନ ରୁ।
ହଁ ନାଇଁରେ ମୁଁ ମେଡିସିନ ଆ । ଆଣିନି କେବେ ଅନ ଲାଇନ ରୁ।
ଓହୋ ସେଇ କଥା କାହିଁକି ନା ମୁଁ ଥରେ ମେଡ଼ିସିନ୍ ଆଣିଥିଲି ସବୁ ମେଡ଼ିସିନ୍ ଠିକ୍ ଠାକ୍ ଆସିଥିଲା ଆଉ କସ୍ମେଟିକ୍ସ ବି ସେମିତି ମାନେ ଏଥିରେ ଅନଲାଇନରେ ବି ଭଲ।